ଉ ହ୍ୟାଲୋ
ହାଲୋ।
ହ୍ୟାଲୋ ହଁ କୁହନ୍ତୁ କଣ କରୁଛନ୍ତି ହଁ ହଁ।
ଏଇଠି ବସଥିଲି। ଏଇ ଝିଅ ବସିଚି ତ ତା ବାହାରେ ବସିଥିଲି ଆଉ।
ଓହୋ କେତେ ବର୍ଷ ଝିଅ କି?
ମୋର ଏ ବର୍ଷେ ହୁଁ।
ଓହୋ ଛୋଟ ପୁରା ଆଚ୍ଛା।
ଆପଣଙ୍କ ର?
ଖାଇବା ପିଇଆ ଚାଲିଲାଣି? ମୋର ତିନି ବର୍ଷ ଝିଅ ଟେ।
ଖାଇ ଓହୋ ହଁ ଖାଇବା ସରିଲାଣି। ଆମର ଜଲଦି ଖାଇବା ହେଇଯାଇଚି ତ।
ଅହ ଝିଅ ଶୋଇଚି?
ହଁ ନାଇଁ ଏବେ ଖେଳୁଚି। ସେ ଶୋଇକି ଉଠ୍ ଠିଲା ବାରଟା ସାଢେ ବାରଟା ବେଳେ ତ ଆଉ ଟିକେ ପରେ ଶୋଇିବ।
ହଁ ଏବେ ଛୁଆ ଟା ସିଏ ତ ବହୁତ୍ ଶୋଇବେ ଏବେ ଆଉ।
ହଁ ହଁ
ଆଉ ଖାଇଲା ବେଳୁକୁ ଭଲରେ ଖାଉଚନ୍ତି ନା ମୋବାଇଲ ହେରିକା ଦେଖୁଚନ୍ତି ନା ଟିଭି ଦେଖୁଚନ୍ତି।
ନାଇଁ ମୁଁ ମୋବାଇଲ୍ ଦେଖୋଉନି। ହଇରେ ଯୋଉ ମୋବାଇଲ୍ ଟା ତାକୁ ଡକ୍ଟର ବାରମ୍ବାର ମନା କରିଛନ୍ତି ମୋବାଇଲ୍ ଦବାକୁ।
ଅ ହୋ ହୋ।
ସେ ଜମା ମାନେ ବହୁତ୍ କମ୍ ଦେଖୁଚି ବହୁତ୍ କମ୍ ଦେଖୁଚି ମାନେ କିଏ ଦେଖିଲେ ପଳେଇ ଆସିବ ଦେଖିଆକୁ। କି ବହୁତୁ କାନ୍ଦିଲେ ଖାଇବନି ବୋଲି ଯଉି ଦୁ ହଉଛି ଟିକେ। ଜିଦି ଫିଦି କରୁନି ସେ ମୋବାଇଲି ପାଇଁ।
ହଁ ଏବେ ତ ମାନେ ସେ ଜାଣିପାରୁନି ଜାଣିନି ନା ନହେଲେ ଦେଖିବୁ ପ ଯଦି ଏବେ ଅଭ୍ୟାସ କରିବ। ଦେଖିବ ଆହୁରି। ଆଦତ ହେଇଗଲେ ବହୁତୁ ଖରାପ କାରଣ ମୋବାଇଲି ଦେଖିବା ମାନେ ଆଖି ଉପରେ ପ୍ରେସର ପଡିବ
ସେତେବେଳେ ବି ପିଲାମାନେ ପୁରା ମୁକ ହେଇଯାଉଛନ୍ତି ଆଜି।
ହଁଅ। ମୁଁ ଗୋଟେ ପିଲାଟାକୁ ଏଇ ପାର୍କ ରେ ମୋ ଝିଅକୁ ନେଇକି ଖେଳିବାକୁ ଯାଏ। ସେଇଠି ଗୋଟେ ପିଲା ଟା ଏମିତି ଖେଳୁଥିଲା ମାନେ ମୋ ଝିଅର ସାଙ୍ଗର ସାଢେ ତିନି ବର୍ଷ ତିନି ବର୍ଷ ହବ। ଜେଜେ କହିଲେ କି ମାନେ ମୋ ଝିଅ ବହୁତୁ ଗପୁ ଥାଏ ନା। ତ ତାଙ୍କ ଜେଜେ କହିଛ ତାହେଲେ ଆଉ ତମ ଝିଅ କେତେ ବର୍ଷର ମୁଁ କହିଲି ତିନି ବର୍ଷ। ନା ମୋ ନାତିକୁ ତ ତିନି ବର୍ଷ ବା ଦେଖୁନା ତମ ଝିଅ କେତେ ଗପୁଛି। ସେ ଜମା ଗପୁନି ଫୋନ ଏନି ଟାଇମ୍ ତାଙ୍କର ଘରେ ଦେଖେଇଲେ ବାପା ମା ଦେଖେଇଲେ ସେ ଦେଖିକି। କଥା ବି ହଉନି ଫିଜୋଥୋରୋ ପି କରିବାକୁ ଯାଉଛନ୍ତି ଯ। ନେଇକି। ମାନେ ଯେମିତି କଥା ହବ। ହଁ ହଁ। ହଁ ମୁଁ ଶୁଣିକି ଏତେ ମନ ଦୁଃଖ ଲାଗିଲା। ହଁ କାରଣ ଏବେ।
ହୁଁ ହୁଁ।
ଏବେ ବାପା ମାଆ ଏ ସବୁ ଜବ୍ କରିବାକୁ। କି ଯୋଉ ଘର କାମ ବ୍ୟସ୍ତ ବ୍ୟସ୍ତ ରେ ଏବେ ଛୁଆଙ୍କୁ ଧରାଇ ଦଉଛନ୍ତି ଯଉ ଫୋନ କାରଣ ଆମ ଘରେ ତ ଫୋନ ଏତେ ବି ମାନେ ଜମା ଦେଖେଇନୁ ଦେଢ ବର୍ଷ। ତ ଯେନ୍ତୁ ଜମା ଦେଖେଇନି ଏଇ ଖାଇବାକୁ ଭାରି ହଇରାଣ କରେ ମ ଝିଅ ତ ଏଇ ମୁଁ ଆମର ଯିଏ କାମ କରିବାକୁ ଆସିଛି ସେ ଟିକେ ଟିକେ ଦେଖେଇବାରୁ ଖାଇଲା ଯେମିତି ତ ଆମକୁ ଟିକେ କଣ ଲୋଭ କି ହେ ମୋ ଝିଅ ଟା ଖାଉଛି ହଉ ଟିକେ ଦେଖେଇଦିଏ ଖୁଆଇଦିଏ।
ସେଇଆ ମୋ ଭଉଣୀ ବି ସେୟା କରୁଥିଲ।
ହଁ ଟିକେ ଟିକେ ମାନେ ବହୁତୁ ରେୟାର ଦେଖେ। ଯେମିତି ବହୁତୁ ହଇରାଣ କଲା ଟିକେ ଟିକେ ଖୁଆଇବା ପାଇଁ ମୋବାଇଲି ଦେଖାଏ। ଏବେ ପୁରା ଛାଡିଗଲେଣି ଟିଭି ଟିକେ ଟିକେ ଦେଖୁଛି। ନହେଲେ ଏତେ ଆଉ ମାନେ ଟିଭୁ ମୋବାଇଲ ଦେଖିବାକୁ ଯିଦି ନାଇଁ।
ସନ ସାଢେ ତିନି ବର୍ଷ ସେ ପୁରା ଆକ୍ଟିଭ ଅଛି ସ୍ମାର୍ଟ ଅଛି କିନ୍ତୁ ମୋବାଇଲ ନୁ ଦେଖିଲେ ସେ ଖାଇବନି ଜମା ବି ଖାଇବନି। ସେଠି
କଥା କୁଆଇକି ଇଆଡ଼େ ସିଆଡେ କରିକି ଖେଳନା ଫେଳନା ଦେଇକି। ତାକୁ ମାଇଣ୍ଡି ଇଏ କରିଦଉଛୁ। ନହେଲେ ତାର ଏତେ ମେ ଜିଦି ନାହିଁ।
ହଁ ଭଲ ନୁହେ ନା ମୋବାଇଲ ଦେଖିଲେ।
ହୁଁ ତାର ମୋବାଇଲ ଧରିକି ସେମାନେ ବସି ରହିଲେ ମାନେ ମାନେ ତାଙ୍କର ଶାରୀରିକ ପରିଶ୍ରମ କିଛି ରହିଲାନି। ଏନି
ତାପରେ ଗୋଟେ ଜାଗାକୁୁ ଧ୍ୟାନ ନରେ ସିଏତେ ଖାଲି ଶୁଣିଲେ ଖାଲି ଅନେଇଲେ ଶୁଣିଲେ ଆଉ କିଛି ଭାବିଲାନି ମାଇଣ୍ଡି ଟା କିଛି ଭାବିଲାନି ମାଇଣ୍ଡି ଫୋକସନ ହେଲାନି।
ହୁଁ। ହଁ ତାପରେ କିଛି ବି ବିଚ ଆଗରୁ କଣ ପିଲାମାନେ ସନ୍ଧ୍ୟା ହେଲେ ଖେଳିବାକୁ ଯାଉଥିଲେ କି କଣ ଆଉ ଏବେ ତ ଖେଳିବାକୁ ବି ଯାଉନାହାନ୍ତି ସବୁ ମୋବାଇଲ ଧରିକି ବସିଯାଉଛନ୍ତି।
ଓହୋ ଆମ ଘରେ ବି ଏମିତି କେହି ନାହାନ୍ତି ଯେ ମାନେ ଉଁ ଛୁଆ ନାହାନ୍ତି। ସେଥିପାଇଁ ମୋ ଝିଅ ବେଶୀ ମାନେ ଖେଳି ପାରୁନି। ସେ ଭଡା ଯିଏ ରହୁଛନ୍ତି ତଳେ ସେପଟେ ଛୁଆ ମୋଳେ ଆଉଛିନ୍ତି ତାଙ୍କ ସହିତ ଟିକେ ଖେଳୁଛି। ନହେଲେ ସେ ସିଏ ବି ସେମିତି ଆ ମତେ ଟେ ମାନେ ମୋ ଝିଅ ବର୍ଷ ଦି ମାସ। ଖଲେ ବାବା ମାମା ବା ମାମା କମ୍ ଆଉ ଦେ ଦେ ନେନେ ଏଇଗୁଡା ଖାଲି ଡାକୁଚଛି ଆହୁରି ଡାକିବା କଥା ମତେ ସେଥିପାଇଁ ଟେନସନ ଟିକେ ଲାଗୁଛି।
ନାଇଁ ଦେଢ ବର୍ଷ କିଛି ନାଇଁ ମୁଁ ମୋ ଦେଢ ବର୍ଷରେ ସେମିତି ବାପା ମାମା ଡ଼ାକୁ। ତାପରେ ଧୀରେ ଧୀରେ ଯେତେ କଥା ହବ ତା ସହିତ ମୋ ମାନେ ମୋ ଶାଶୁ ଯେ ସେ ବହୁତ ମାନେ ଗପନ୍ତି। ତାରି ସହିତ ଗପୁଥିବେ ଏନି ଟାଇମ ଏବେ ତ କହୁଛି ପୁରା। କ୍ଲିୟର ଲି ମାନେ ସେଣ୍ଟେନ୍ସ ଗୁଡାକ କହୁଛି। ବହୁତ ଗପୁଛି ଏତେ ଗପୁଛି ଯେ ହଁ ସେଇଥିପାଇଁ ମାନେ କଣ କହିଲେ ନାଇଁ ସି ତା ଆଈ ଘରକୁ ଯାଇଛି ଏଇ ପାଖରେ ଗ ତା ଆଈ ଘର ତ ତା ମା ମାମୁଁ ଆସିଥିଲେ। ସେ ବାହାରେ ରହେ ଆସିଛି ବୋଲି ଆସିକି ତାକୁ ନେଇକି ଯାଇଛନ୍ତି। ସିଏ ରହିଯାଉଛି ତ ଆଈ ଘରେ ରହିଯିବ ସେ ଖେଳ ଛୁଆ ବେଳୁ ରହୁଛି ନା। ହଁ ଆସିକି ତାକୁ ନେଇକି ପଳେଇଲେ ଆଉ। ଏବେ ଏଇ ମୋ ମୋର ଦିଦି ପୁଅର ବି ସେମିତି ମାନେ ସିଏ ଆକଚୁଆଲି ମୋବଲ ଦେଖନି ଏଇ ଯୋଉ କୋରୋନା ଟାଇମରେ ଯଉ ସବୁ ମୋବାଇଲ ଦେଖିକି ସବୁ ପଢି଼ଲେ ହେଲା।
କୋରୋନା ଟାଇମ ରେ ପିଲାମାନେ ବେଶୀ ନଷ୍ଟ ହେଇଗଲେ ମୋବାଇଲ ଦେଖିକି।
ଶୁଣୁ ନା ତାଙ୍କ ଆଖି କଣ ହେଇଛି ନା ମାନେ ସବୁବେଳେ ଦେଖି ଦେଖି ତା ଆଖିରେ ରେଡ୍ ପଢିବା ଷ୍ଟାର୍ଟ ହେଲା ହେଲା ତ କହିଲେ କଣ ପାଇଁ ପଡ଼ୁଛି ତାକୁ ଟିକେ ଟିକେ କମ ଦେଖାହଲା ହେଲା ତ ଯାଇ ଡକ୍ ଡ଼କ୍ଟର ପାଖକୁ ଦେଖେଇବାରୁ କହିଲେ ତା ଶିରଟା ଗୋଟେ କଣ ଏମିତି ମାନେ ପ୍ରୋବ୍ଲେମ୍ ହେଇଛି, ଯେ ବେଶୀ ମୋବାଇଲ କି ବେଶୀ ପାଠ ବି ପଢି଼ଲେ ମାନେ ସେ ଏନି ଟାଇମ ପାଠ ପଢେ଼। ବେଶୀ ପଡ଼ିଲେ ଶିର ଟା ତାର ମାନେ ଆଖି ଶିର ଟା ଫାଟି ଯାଇକି ବ୍ଲଡ଼‌ ବାହାରିବ ଏମିତି କହିଲେ, ମୁଁ କହିଲି ପଢିଲେ ବି ପ୍ରୋବ୍ଲେମ। ସବୁ ତ ଏବେ ଅନଲାଇନ ହେଇଯାଇଥିଲା ସେତେବେଳେ ଏନିଟାଇମ ମୋବାଇଲ କୁଲ୍ ଆଉ ଇଏ ଲାପଟପ ରେ ଚଲେଇଲା ବେଳକୁ ମାନେ ତା ଆଖି ଉପରେ ଏତେ ପ୍ରେସର ପଡି଼ଲା ଯେ ମାନେ ଘରେ ବି ତାକୁ ମନା କରଛୁ ଏତେ ପଢ଼ନି, କଣ କରିବୁ ସେ--ହଁ ସେ ଅଭ୍ୟାସ ଟା ହେଲା ସିଏ ଏବେ ଆଇ ଆଇ ଟି କରୁଛି କିନ୍ତୁ କଣ କରିବ? ଯାଇକି ଛଅ ମାସକୁ ଥରେ ଯାଇକି ଚେକ୍ ଅପ୍ କରିକି ଆଉଛି।
ବେ ସବୁ ମୋବାଇଲ ପାଇଁ ସବୁ ଖରାପ ହଉଛି ଏବେ।
ଆଉ ଫୋନ୍ ନିଶା ଆଉ ଛୁଆଙ୍କର ହେଇଗଲା ମାନେ ଆମର ତିନି ବର୍ଷ ସାଢେ଼ ତିନି ବର୍ଷ ତ କିଛି ନୁହଁ। ଏଇ ଯୋଉ ପଢୁ଼ଛନ୍ତି ଫିଫ୍ଥ କ୍ଲାଶ୍ ସିକ୍ କ୍ଲାସ ସେମାନେ ତ ଏବେ ପୁରା। ରିଲ କରିବାରେ ଯୋଉ ବଡ଼୍ ପିଲାଙ୍କ ଭଳିଆ ରିଲ କରୁଛନ୍ତି, ସେମାନେ ଆଉ ଫୋ ଉ ନଦେଲେ ମାନେ ସେମାନେ ଚିଡ୍ ଚିଡି଼ ହେଉଛନ୍ତି କଥା ହଉନାହାନ୍ତି ଫୋନ୍ ଛଡେ଼ଇଲେ ମାନେ ଜିଦି କରୁଛନ୍ତି ମାନେ ବୋ ହୁଁ। ମାନେ ତଳେ ଯୋଉ ପିଲା ଦେଖୁଛ ଦେଖୁଥିବେ ମାନେ ତଳେ ଶୋଇକି କାନ୍ଦୁଥିବେ ମା ମୋବାଇଲ ଦିଅ ନହେଲେ ମୁଁ ମାନେ କଣ ହେଇଯିବ? ଯାଇକି ସେଥିପାଇଁ ଥେରାପି ହେରିକା କରୋଉଚଲନ୍ତି ଯେ ଏତେ ଆକ୍ଵାଣ୍ଟେଡ୍ ହେଇଗଲେ।
ଫିଜିଓଥେରାପି ଅଛି। ମାନେ ସେ ଯୋଉ କାର୍ଟୁନ ଦେଖୁଛନ୍ତି ସେଇ କାର୍ଟୁନ ଭଳିଆ ସେମାନେ ହେବେ ହେଲା। ସେ ପିଲା ଟା ଗୋଟେ ଏଠି ଆସିଥିଲା ସେ ତା କାଟୁନ୍ ଟା ତା ମାକୁ ଯା ଡ଼ାକି ତା ମା ସେଇଟା କି କାର୍ଟୁନକୁ ବାପାକୁ ଯା ଡାକେ଼ କି ସେଇଟା ଏତେ ମାନେ ଇନଭଲବ୍ ହେଇଯାଇଛି କାଟୁନରେ ଛୋଟ ଛୁଆଗୁଡା଼ ନା ମୋବାଇଲ ଦେଖିକି ବେଶି ତ ପ୍ରୋବ୍ଲେମ ସେମାନଙ୍କ ମୋର ବାହାରୁଛି।
ଯେତିକି ଭଲ ସେତିକି ବି ଖରାପ୍।
ବହୁତ ଖରାପ ହଁ ବହୁତ ଖରାପ। ପିଲାମାନଙ୍କ ପାଇଁ ହିଁ ବେଶୀ ଖରାପ୍।
ସେଇଥିପାଇଁ ଯେତେ ଆଭଏଟ କରିବ ଭଲ, ମାନେ ଶିଖୀବା ଗୁଣ ବି ଅଛି କିନ୍ତୁ ଏ ଏତେ ଆକ୍ୱେଣ୍ଟେଡ୍ ହେଇଗଲେ ବି ଭଲ ନୁହେଁ ନା। ମସ୍ତି ମାନେ ମୁଣ୍ଡ କିଛି କାମ କରୁନଥିବ ତାଙ୍କର ନିଦ ଠିକ୍ ଠିକରେ ହବନି ମୋବାଇଲ ନିଶାରେ ନିଦ ବି ହୁଏନି ମାନେ କେମିତି ମାମା ବାବା ଶୋଇ ମୁଁ ଟିକେ ମୋବାଇଲ ଦେଖିବି, ମୋ ନଣନ୍ଦଙ୍କ ଝିଅ ବି ସେମିତି ମୋବାଇଲ ଦେଖିବାକୁ ବାୟା। କେମତି ମା ଶୋଇ ପଇଲେ ମୋବାଇଲ ଚୁପ୍ କିରି ଆଣିକି ସେ ତାଙ୍କର ଦେଖିବେ।
ହଁ ମାନେ ଘୋଡେ଼ଇ ହେଇକିନା ଚଦର କମଳ ହେରିକା ଏ ସି ଆମର ଲାଗେ। ତ ପି ମୋ‌ ଦାଦାଙ୍କ ପୁଅମାନେ ଘୋଡ଼େହେଇକି ଦେଖିବେ ତମେ ଜାଣିପାରିବନି ସେ ଦେଖୁଛନ୍ତି, ଏତେ ସାଇଲେଣ୍ଟ ହେଇକି ନା ସେ ଅନ୍ଧାର ଭିତରେ ଦେଖୁଥିବେ।
ହୁଁ ହୁଁ ଫିରି।
ଭଲ ନୁହଁ ନା ଆଖି ପାଇଁ ଭଲ ନୁହଁ ଜମା।
ଆଖି ଆଖି ଦେଖିବେ କଳା ବି ପଡ଼ିଯିବ ନା ବେଶୀ ମୋବାଇଲ ଦେଖିଲେ ବି ଆଖି ଗୁରା କଳା ପଡ଼ିଯାଏ। କାରଣ ସ୍କ୍ରିନ ଗୁରା ଆଉ କେତେ ଏତେ ପାୱାର ରହୁଛି ମାନେ ଆଖି ଉପରେ ପ୍ରେସର ପଡି଼ବ ସେମାନେ ଜାଣି ପାରୁନାହାନ୍ତି ନା।
ହୁଁ।
ଏଇଟା ଆକ୍ଚୁଆଲି ଆମେ ପ୍ୟାରେଣ୍ଟସ୍ ମାନେ ହିଁ ତାକୁ ଯେତେ ଆଭଏଡ଼୍ କରିବା ସେତେ ଭଲ। ହୁଁ ତାଙ୍କୁ ବାହାରେ ଯେତେ ଖେଳିବାକୁ ଛ ଛାଡ଼ିବା, କାଣ ଏବେ ଆଉ ଆଗ ଆଗ ଭଳିଆ ମା ବାଲି, ମାଟି କଣ ସେମାନେ ଖେଳୁଛନ୍ତି? ଆମ ଟାଇମ୍ ରେ ବାଲି ମାଟିରେ ସବୁ ଖେଳିଆ। ଏବେ ତ ଟିକେ କଣ ହେଲେ ଇନଫେକ୍ସନ୍ କଇ ଦଉଛନ୍ତି। ଇନଫେକ୍ସନ୍ ହେଇଯାଇଛି। ହଁ ହଁ ଥଣ୍ଡା ଟିକେ ଇଏ ହେଲେ ବାହାର୍ କୁ ଗଲେ କି କଣ ଥଣ୍ଡା ସାଙ୍ଗେ ସାଙ୍ଗ୍।
ହଁ ଖେଳି ଖେରୁ ହୁଁ ସେଇଆବା ଆ କିନ୍ତୁ ବାଲି ମାଟିରେ ଯୋଉ ଆଗରୁ ଖେଳୁଥିଲେ, ଇମ୍ୟୁନିଟି ପୱାର୍ ଟା ଭଲ
ହଁ ଇମ୍ୟୁନିଟି ପୱାର୍ ଲୋ ହେଇଯାଉଛି ନା, ଟିକେ ଥଣ୍ଡା ଟିକେ ଥଣ୍ଡା ହେଲା ମାନେ ଆମେ ଦେଇ ଦଉଛେ ତାଙ୍କୁ ମେଡିସିନ୍। କିମିତି କଣ ଜମା ନାଇଁ ଘରୋଇ ଚିକିତ୍ସା ଯେତେ କରିବ ସେତିକି ଭଲ।
ଏବେ ମାନେ ସବ ସବୁବେଳେ ଥଣ୍ଡା। ସବୁବେଳେ ଥଣ୍ଡା ଥଣ୍ଡା ପାଇଁ ମତେ ଭାରି ଟେନସନ୍ ତାକୁ।
ନାଇଁ ମୋ ଝିଅକୁ ମୋ ଝି ଝିଅର ବି ହଉଥିଲା, ମାନେ ଏବେ ତ ହବ ବର୍ଷେ ଦି ବର୍ଷ ତ ହବ ଥଣ୍ଡା ଟା ମୋ ଝିଅରେ ବି ବହୁତ ହଉଥିଲା। ମୁଁ ତାକୁ ଘରୋଇ ଏବେ ହିଁ କରୁଛି। ଡ଼େଲି ତାକୁ ମହୁ, ଟିକେ ହଳଦୀ ଟିକେ ଦେଇକି ତାକୁ ଚଟାନ୍ତୁ। ନେ ଚାମ୍ ଯେ ମହୁ ନେଇଯିବ, ହଁ ଡ଼େଲି। ମାନେ ଡ଼େଲି ନ ହେଲେବି ଥ୍ ଥଣ୍ଡା ଯେତେବେଳେ ନାହିଁ ଯଦି ଦି ଦିନକୁ ଥରେ ତାକୁ ଚଟାଅ। ମହୁରେ ଟିକେ ହଳଦୀ ପିଞ୍ଚ୍ ଭଳିଆ ହଳଦୀ ପ ପକେଇଦବ। ତାକୁ ଚଟେଇବ ହୁଁ ଚଟାଅ, ଡ଼େଲି ଚଟାଅ। କାରଣ ମୋ ମୋ ଝିଅର ଏବେ ଦିଥର ଥଣ୍ଡା ହେଲାଣି, ମାନେ ମାସକୁ ଥରେ ତାକୁ ଥଣ୍ଡା ହଉଥିଲା ଏବେ ଥ୍ ଥଣ୍ଡା ତ ଏତେ ନାହିଁ, ଏବେ ବି ମାନେ ଏବେ ବୁଲାବୁଲି କରିଆକୁ ଯାଇଥିଲୁ ଆଇସ୍କ୍ରିମ୍ ହେରିକା ଖାଇଲା ବି କିଛି ବି ହେଲାନି। କାରଣ ମୁଁ ମହୁ ଆଉ ହଳଦୀ ଟିକେ ଟିକେ ଚଟେଇ ଦିଏ ତାକୁ।
ମୁଁ ଏତେ ମତେ ଦବାକୁ ପଡ଼ିଅ ଆର ଦେହରେ ମାନେ ଟିକେ କଣ ହେଲା ମାନେ ଥଣ୍ଡା ହେଇଯାଉଛି।
ହୁଁ ମୋ ଝିଅର ବି ହୋଉଥିଲା ମୁଁ ତ ମୋ ଝିଅକୁ ଆସିି ସାଢେ଼ ତିନି ବର୍ଷ ହେଲାଣି କଦଳୀ ଟିକେ ଖୁଆଇ ପାରୁନି କାରଣ କଦଳୀ ଖାଇଲେ ତାକୁ ଥଣ୍ଡା ହେଇଯାଏ।
ଏହାର ଆହାର ବି କଫ ହୁଏ ବହୁତ ମାନେ ବହୁତ କଫ କଦଳୀ ଖାଇଲା ମାନେ ହେଇଯାଉଛି ବା ଆକୁ ବି ସେଇଆ ଥଣ୍ଡା କଦଳୀ ଖାଇଲା ମାନେ କଫ
ହୁଁ। ନାଇଁ ଟିକେ ଟିକେ ଆଦତ କରେଇବ ଏବେ ତ କରାଅନି କାରଣ ଏବେ ଛୁଆ ଟା ନା ଥଣ୍ଡା ଟା ରହିଲେ ବି ବେଶୀ କଫ କବ ହେଇଯାଉଥିବ କିନ୍ତୁ ତାକୁ କହୁଛି ମେ ମହୁ ହଳଦୀ ଟିକେ ଟିକେ ତାକୁ ଚଟାଅ ଦେଖିବ ବହୁତ ବଢ଼ିଆ ଆଉ ଯେତେବେଳେ ଥଣ୍ଡା ହବ ଗୋଟେ ନେମ୍ ତାୱାରେ ଟିକେ କଣ କହିଲ?
ସେଇଟା ଉଁ ମନେ ପଡ଼ୁନି।
ଯୁଆଣି ଯୁଆଣି ତ ହଁ ଦ ଶୁଣ ହଁ ହଁ। ହଁ ମୁଁ ବି ସେଇଆ ରଖେ ନାକ ପାଖରେ ରଖିଦିଏ। ଓ ଖାଇବା କ୍ କୁ ଦେଇ ହବନି ମୁଁ ନାକ ପାଖରେ ରଖିଦିଏ ହଁ ନାକ ପାଖରେ ହଁ ମୁଁ ମୋର କେ ତା ନାକ ପାଖରେ ଶୋଇଲା ବେଳେ ରଖିଦିଏ। ଏବେ ତ ପେଟ ଗରମ ହେଇଯାଇଛି ହଁ ଆଉ ହଁ ହଁ ହଁ ଠିକ୍ ଅଛି ଏଟା ଆଉ ଥରେ କରିବ ହେଲା।
ହଁ ହଁ ହଁ।